କଣ କରୁଛନ୍ତି?
ଏଇଠି ବସିଥିଲୁ ଆସ
ଆଉ ଆପଣ କଣ କଣ ଖାଇଛନ୍ତି କଣ?
ଟିକେ ଟିକେ ରହିଲ ଟିକେ ହଁ କୁହନ୍ତୁ କ କହୁନାହାନ୍ତି।
କଣ ଖାଇଛନ୍ତି ଆଜ୍ଞା?
ଖାଇବୁ ଏବେ ରୋଷେଇ ସରିଲା ଏବେ ଖାଇବୁ।
କଣ ରୋଷେଇ ହେଇଜି ଆଜି?
ଉଁ ଭାତ ମାଛ ତରକାରୀ।
ଆଚ୍ଛା ଆଚ୍ଛା ଆପଣ ମାଛ ତରକାରୀ କରିସନ୍ତି।
ନା ସାଙ୍ଗ ଅଛନି
ଆଚ୍ଛା ଆଚ୍ଛା ଆଉ।
ଖାଇଚନ୍ତି।
ହଁ ମୁଁ ଖାଇଥିଲି ଆଜି ଗୋଟେ ଭୋଜି ଥିଲା ଆମ କୋଚିଂରେ ତ ଯ ଡାକିଥିଲେ। ତ ସେଆଡଡେ ଖାଇଥିଲି ଆଉ ଏବେ ରେଷ୍ ଭାତ, ଡାଲ ଫ୍ରାଏ। ଚିକେନ୍ ହେଇଥିଲା ପନିରି ହେଇଥିଲା।
ଆଜ୍ଞା
ପୋଟଳ ହେଇଥିଲା ଦହି ବାଇଗଣ ହେଇଥିଲା କାକୁର୍ ସାଲଟ ହେଇଥିଲା। ଏମତି ହଁ ହଁ।
ଆଉ।
ଆଉ କଣ କରୁଚ କରୁଛ କଣ?
ହେଇଠି ବସିଥିଲି ଆଉ ଆପଣ?
ନା ମ ମାନେ
ହ ଭାଇ ପଢ଼ାପଢ଼ି ଏବେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ମୁଁ ସ୍ନାତକୋତ୍ ଦ୍ୱିତୀୟ ବର୍ଷ ହବ। ପ୍ରାଣୀ ବିଜ୍ଞାନର ଅନର୍ସ।
କଉ ବିିଜ୍ଞାନ?
ପ୍ରାଣୀ ବିଜ୍ଞାନ ଜୁଲୋଜି।
ଆଜ୍ଞା ଆଜ୍ଞା ସେଇଟା ଉ ଇଂଲିଶ କହୁଛନ୍ତି ମୁଁ ଓଡିଆରେ ବୁଝିପାରିନି ପ୍ରାଣୀ ବିଜ୍ଞାନ।
ତମେ ଟିକେ ବୁଝିବେ ନା ହେଉ ଯେହେତୁ ଆମେ ଆମ ମାତୃଭାଷା ଓଡ଼ିଆ। ଆମେ ଓଡ଼ିଆରେ କଥାବାର୍ତ୍ତା କଲେ ଭଲ ହେବ।
ହଁ ଆପଣଙ୍କ ଘରଟା କଉଠି?
ଆମ ଘର ଜଗତସିଂହପୁର।
ଜଗତସିଂହପୁର କୋଉଠି କହିଲେ?
ଜଗତସିଂପୁର ଏର୍ସାଙ୍ଗେ ବ୍ଲ
ହଁ।
ଆଜ୍ଞା।
ଏରସାଂଙ୍ଗ କୋଉଠି କହୁନାହାନ୍ତି ଆମ ଘର ପାରାଦୀପ ଆମ ଘର ପାରାଦୀପ।
ଏରସାଂ ବ୍ଲକ କହୁଠି କହୁନାହାନ୍ତି ମୁଁ ଜାଣିପାରିବି ବା। ଦିଅପୁର ସୋନପୁର।
ଢିଅ ସାହି ଯୋଉ ସୋନ୍ ବୋରିକିନା ବାଲିକୁଟା ବୋରିକିନା।
ଆଜ୍ଞା ଆଜ୍ଞା ବୁଝିପାରିଲି ବରିକିନା ବାଲିିପଦାଶ୍। ସେ ଏରିଆ ଯାଇଛୁ ଭାଇ। ହଁ ହଗିଯା ଗୋଟେ ସେ ହଁ ଶିଆଳି ପାଖା ପାଖି। ମାନେ ସି ବିଚ ଟା ଯାଉଛିି ଆଉ।
ଆଜ୍ଞା।
ହୁଁ। ପଦମପୂର୍ ର ସି ବିଚ୍।
ହଁ ହଁ ହଁ ହଁ।
ହଁ।
ଆଉ।
ଆ ପାଠ ପଡା ପଡି କଣ ସେମିଷ୍ଟାର ଆ ପଣଙ୍କ ର କେତେଟା ସେମିଷ୍ଟାର ସାରିଲାଣି।
ଗୋଟେ ସେମିଷ୍ଟାର ସରିଛି ଆଉ ଗୋଟେ ସେମିଷ୍ଟାର ହେବ ଜୁଲାଇରେ ଆଉ।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
ହଁ ହଁ ମିର୍ଶନ ସରିଯାଇଛି ଖାଲି ସେମିଷ୍ଟାରଟା ପ୍ରାକ୍ଟିକାଲ ହବ ସେମିଷ୍ଟାର ହବ ଆଉ।
ମିର୍ସା କଣ କେମିତିକା ହେଇଛି ଏକ୍ଜାମ୍?
ହଁ ସେମିତି ହେଇଛି। ଛୁଟି ପୂର୍ବରୁ ହେଇଥିଲା ସମର୍ ଭ୍ୟାକେସନ୍ ପୂର୍ବରୁ।
ହୁଁ ଆପଣ କଣ ହଷ୍ଟେଲରେ ରହୁଛନ୍ତି କ୍ୟାମ୍ପସ ଭିତରେ।
ନ୍ୟୁ ହଷ୍ଟେଲରେ ରହୁଛି ଆଉ।
ଏ କଉ ହୋଷ୍ଟେଲରେ କହିଲେ ନିୟୁ ହଷ୍ଟେଲ।
ହଁ ହଁ।
ହଁ ହଁ।
ଆଉ ଆପଣ ରେଭେନ୍ସା ଆଡକୁ କେବେ ଆସନ୍ତୁ ବୁଲାବୁଲି କରିବେ।
ହଁ ମୁଁ ବି ଗଲେ କଲ କରିବି।
ଆଜ୍ଞା ଆଜ୍ଞା ଆପଣଙ୍କ ଘର କୋଉଠି?
ମୋ ମୋର ଅ ପାରାଦ୍ଵୀପ।
ଆଚ୍ଛା ଆପଣ ଏବେ କଣ କରୁଛନ୍ତି ପଢା ପଢି?
ମୁଁ ଏବେ ପ୍ଲସ୍ ଥ୍ରୀ କରିଛି ଏ ଜିଓଲୋଜି।
ଆଚ୍ଛା ଆଚ୍ଛା ସେଇ କଲେଜରେ।
ନା ନା।
ଆଁ।
ରଘୁନାଥ ଯୀଉ କଲେଜର।
ଆଚ୍ଛା ଆଚ୍ଛା। ଆପଣ ସା ସାଙ୍ଗ ହୋଇ ରହୁଛନ୍ତି ଗୋଟେ ହଷ୍ଟେଲରେ।
ହ ହଷ୍ଟେଲରେ ହଁ ଏଇ ରୁମ ରେ ରହୁଛୁ ଆଉ ହଷ୍ଟେଲ ନାହିଁ ରୁମରେ ରହୁଛି।
ଆଚ୍ଛା ସୌଭାଗ୍ୟ ରଜତ ଆଉ
ତ ଯାଇନ ଭଲ କରୁଛ ସଧ୍ୟା
ଆଚଛା ଆଚ୍ଛା ଆଉ ଆ
ରୋଷେଇ ଆସେ କିନ୍ତୁ ମୋ ଠାରୁ ଭଲ ରୋଷେଇ ରଜତ କର ରଜତ କରନ୍ତି ଆଉ ସୋଭାଗ୍ୟ ବି ଭଲ ରୋଷେଇ କରନ୍ତି। ଆଉ ସେ ଅଛନ୍ତି ମୁଁ ଆଉ କଣ ରୋଷଇ ରୋଷେଇ ଆସେ ମତେ ଆସେ କିନ୍ତୁ
କଣ ଆସେ ସବୁ ଆଚ୍ଛା ଆପଣଙ୍କ କଣ ସବୁ ଆସେ?
ଆ ସେ ଡାଲି କରିଦିଏ ଚିକେନ ତରକାରୀ ନର୍ମାଲ ଯାହା ସବୁ କରିଦିଏ।
ଆଚ୍ଛା ଚିକେନ ଟା ରେ ରେସିପି କହୁନାହାନ୍ତି କେମିତି କଣ ହବ?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
ଚିକେନ ତରକାରୀର ରେସିପି କୁହନ୍ତୁ?
ଚିକେନ ତରକାରୀ ରେସିପି।
ହୁଁ।
ତେ ତେଲଟା ପକା ହବ ଆଜ୍ଞା।
ଆଗ ତେଲ ଚିକେନ୍ ନ ଆଣିକିନା?
ଏ ଚିକେନ୍ ଆଣି ଆ ଚିକେନ୍ ତ ଆସିବନା ସେଟା ଫାଷ୍ଟ ଜିନିଷ।
ହଁ-ହଁ ଆଉ କହିବେ ନା ଆଉ, ସେଇଟା ରେସିପିରେ ଯାଉଚି ଇହି। ହଁ।
ଚିକେନ୍ ତାପରେ ଏ-ଏ।
ଆଜ୍ଞା।
ହଁ ଚିକେନ୍ ତାପରେ ମସଲା ମସଲି ପକା ହବ ଯୋଉ ଅ ପଞ୍ଚ ଫୁଟଣ ହଉ ଆ ଜିରା ପକାହବ ତାପରେ ସେ ଫୁ ତେଲ ଗରମ୍ ହେଇ ଫୁଟିଲା ପରେ ତାପରେ ପିଆଜ ଟା ପକାହବ କଟା ହେଇକିନା ଯୋଉ ପିଆଜ ଟା ପକା ହେଇଥିବ।
ଆଜ୍ଞା-ଆଜ୍ଞା।
ତାପରେ ଅଦା ରସୁଣ ପେଷ୍ଟରେ ସେଟା ପେଷ୍ଟ ହେଇଯିବ ତାଦେରେ ପକାହବ।
ଆଜ୍ଞା।
ତାକୁ ଭଲସେ ଗୋଳେଇ ସାରିଲା ପରେ ଏ ପକା ହବ ଆମର ଏ ଲଙ୍କାଗୁଣ୍ଡ, ହଳଦୀ
ଆଜ୍ଞା।
ହଳଦୀ ତାପରେ ସେଇଟା ଚିକେନ୍ ପକା ହବ ଯୋଉଟା ଧୋଇକିନା ରଖିଥିବେ ଯୋଉ ଚି
ଆ ଆଜ୍ଞା-ଆଜ୍ଞା।
ହଁ ପକେଇ ସାରିଲା ପରେ ଆଳୁ ଆପଣ ଆଳୁ ଯେତିକି କାଟିଥିବେ ଆଳୁ ଗୋଟେ ଆଳୁ ପକେଇବେ।
ଆଜ୍ଞା।
ତାପରେ ତାକୁ ଭଲସେ ଗୋଳେଇକିନା ଏଢା ଢାଙ୍କୁଣି ଦେଇଦେବେ।
ହଁ।
ସେଇଟା କଷା ହେଇ ସାରିଲା ପରେ ଏବେ ଏଇ ଦଶ ପନ୍ଦର ମିନିଟ୍ ପରେ ଏ ପାଣି ଦେଇକିନା ଗରମ୍ ମସଲା ଏ ଲଙ୍କାଗୁଣ୍ଡ ଲୁଣ ଦେଇକିନା ସେଟା ହେଇଗଲା ଚିକେନ୍।
ମାନେ ମୁଁ ଏବେ-ଏବେ ଚିକେନ୍ ଶିଖିଛି ନା ସେ ମୁଁ ଏତେ ଭଲ ବି କରିପାରିନି ଖାଲି ନର୍ମାଲ୍ ଖାଲି
ଆଜ୍ଞା-ଆଜ୍ଞା ବୁଝିଲି, ଆଉ ଆପଣ ପର୍ବପର୍ବାଣୀ କିଛି ପାଳନ କରନ୍ତି?
ଆଜ୍ଞା?
ଆପଣ କୌଣସି ପ ପର୍ବପର୍ବପର୍ବାଣି ପାଳନ କରନ୍ତି?
ପର୍ବପର୍ବାଣି ଆଜ୍ଞା ହୋଲି ଟା ଟିକେ ମତେ ଭଲ ଲାଗେ। ହୋଲିଟା ଭଲଲାଗେ। ଆଜ୍ଞା?
ଆଜ୍ଞା?
ମୁଁ କହିଲି ହୋଲି ଟା ଭଲ ଲାଗେ, ଆଉ ଦଶହରା ଟା ଭଲ ଲାଗେ ଦେବୀ ମାଙ୍କର।
ଆଚ୍ଛା-ଆଚ୍ଛା ହୋଲିରେ ଆପଣ କଣ କରନ୍ତି?
ହୋଲିରେ ଆମେ ହୋଲିରେ ଆମେ ରଙ୍ଗ କରା କରି ହଉ।
ଆଚ୍ଛା-ଆଚ୍ଛା।
ତାପରେ
ଆପଣ ଭାଙ୍ଗ ଫାଙ୍ଗ ପିଅନ୍ତି ନା ନାହିଁ?
ନା-ନା ଭାଙ୍ଗ ଫାଙ୍ଗ ନାଇଁ ସେ ଆମେ-ଆମେ ଭଲ-ଭଲ ପିଲା ଭଦ୍ର ପିଲା। ତାପରେ ଆମର ବା ନିଶା ଦ୍ରବ୍ୟ କି ଏହା ଅନ୍ୟାନ୍ୟ କିଛି ଝଗଡା ଫଗଡା ଏମତି କିଛି ନାହିଁ।
ଆଚ୍ଛା ଆଚ୍ଛା ବହୁତ ଭଲ।
ଆଜ୍ଞା।
ଦଶରାରେ ଆପଣ କେଉଁଠି କେଉଁଠି ବୁଲନ୍ତି?
ଦଶରା ଆଜ୍ଞା ଏଇଠି କଟକ ରେ ଥିଲାବେଳେ ବେଳେ ବେଳେ ଦେଖି ପଳାଏ, ନହେଲେ ଗାଁରେ ସେଠି ପାରାଦ୍ୱୀପରେ ବି ହୁଏ।
ଆଚ୍ଛା ଆଚ୍ଛା, ଆପଣଙ୍କର ପ୍ଲସ୍ ଟୁ କେଉଁଠୁ ଥିଲା?
ପ୍ଲସ ଟୁ ମୋର ଷ୍ଟୁାଆର୍ଟ ରେ ଥିଲା।
ଷ୍ଟୁଆର୍ଟ ରେ ଥିଲା, ଅପ ଆଚ୍ଛା। ମୋର ଭୁବନେଶ୍ୱରରେ ଥିଲା ବେସିକ୍ ସାଇନ୍ସ।
କୋଉଠି ଥିଲା?
ଭୁବନେଶ୍ୱରରେ ବେସିକ ସାଇନ୍ସ।
ଆଜ୍ଞା ଆଜ୍ଞା ବେସିକ୍ ସାଇନ୍ସରେ ପ୍ରାଇଭେଟ୍ ରେ।
ଗମେନଟ୍।
ଗଭର୍ଣ୍ମେଣ୍ଟରେ?
ହୁଁ।
ଆଜ୍ଞା, ମୁଁ ଜାଣିନି ସରୀ।
ନା ସେଇଟା ସେ ଗମେଣ୍ଟରେ ଯାଉଛି। ଓୟୁଏଟି ଅଣ୍ଡର ରେ ଓଡ଼ିଶା ଅଫ୍ ୟୁନିଭର୍ର୍ସିଟି ଆନଡ୍
। ଆଜ୍ଞା ଓୟୁଏଟି ଦେଖିଛି ଲିଙ୍ଗରାଜ ପା ପଛକୁ ଟିକେ।
ଆଜ୍ଞା ଆଜ୍ଞା। ଆଉ ସେଇଠ ସେଇଟା ହୁଏ।
ଆଉ ଆପଣ ଖାଇଥିଲେ ଭୋଜି ଯାଇଥିଲେ ଆଉ ଭୋକ କରୁନି?
ନାଇଁ ଆଉ ଖାଇନି ରାତିରେ ରୋଷେଇ ହଉଛି ଖାଇବା କଣ ଗୋଟ ଆଉ। ଘରେ ବି ଆଜି ବୋଧେ ଚିକେନ୍ ହେଇଥିଲା ନା କଣ? ରୁ ରୁଟି କି ଭାତ ଚିକେନ୍ ଖାଇବେ ଆଉ।
ଆପଣ ଏଠି ହଷ୍ଟେଲ ହଷ୍ଟେଲରେ ଅଛନ୍ତି ନା ଘରେ ଅଛନ୍ତି?
ନାଇଁ ମୁଁ ହଷ୍ଟେଲରେ ରୁହେ ମୁଁ ଶନିବାର, ରବିବାରେ ଭୁବନେଶ୍ୱର ଆସେ। ଆମ ଘରେ ତ ଆସେ ତ ଆଜି ଯେହେତୁ ରବିବାର ଅଛି ମୁଁ ଘରେ ଅ ଅଛି। ତ ମୁଁ କାଲି ସକାଳୁ ସକାଳୁ ସାତଟାରୁ ଯିବି କଟକ ଯାଇ କ୍ଲାସ୍
ଆଜ୍ଞା ଆଜ୍ଞା ଏବେ ଆପଣଙ୍କ ଆପଣ ବି ଫର୍ମାଲ ଡ୍ରେସ ଖାଲି ପିନ୍ଧି ଯାଉଥିଲେ ନା ।
ଫର୍ମାଲ୍ ଡ୍ରେସ ଆମର କିଛି ରହି ନାହିଁ ଆମ ବିଶ୍ୱବଦ୍ୟାଳୟ ଆମ ବିଶ୍ୱବିଦ୍ୟାଳୟ ତମେ ଯାହା ବି କିଛି ପିନ୍ଧିପରିବ।
ଆଜ୍ଞା । ଆଜ୍ଞା କହୁନାହାନ୍ତି?
ଟି ସାର୍ଟ, ଫୁଲ ସାର୍ଟ ବି ପିନ୍ଧି ଯାଇପାରନ୍ତି ତ କିଛି ବି ମାନେ ଗୋଟେ ବାହାରକୁ ଗୋଟେ ୟୁନିଭର୍ସିଟି ଗଲା ଭଳିଆ ଲାଗିବା ଦରକାର ଆପଣଙ୍କୁ ଆଉ।
ହଁ। ଏବେ ଆପଣଙ୍କର କେତେ ପିଲା ଏ ଅ ଅନର୍ସ?
ପିଲା ବତିଶଟା।
ନା ନା ଆପଣଙ୍କ ଡି ଡିପ ଡିପାର୍ମେଣ୍ଟୁଲ ଡିପାର୍ଟମେଣ୍ଟ କେତେ ପିଲା?
ଆମର ଫର୍ଟି ଟୁଟା ସିଟ୍ ଫର୍ଟି ପିଲା ଅଛନ୍ତି ଆଉ।
ଆଜ୍ଞା ଆଜ୍ଞା ପୁଅ ପିଲା କେତେ ଝିଅ ପିଲା କେତେ?
ଆମର ପୁଅ ପିଲା ପାଞ୍ଚ ଛଅ ଜଣ ଆଉ ସବୁ ଝିଅ ପିଲା।
ଆଜ୍ଞା ଝିଅ ପିଲା ଆପଣ ତ ବ ଭଲ ବୁଝିବାକୁ ତ ଭଲ ହଉଥିବ ନା ଝିଅ
ଆଜ୍ଞା ଆଜ୍ଞା ଆଜ୍ଞା ଆପଣ ତ ବୁଝିପାରୁଥିବେ ଆମ ମନ କଥା ମୁଁ ଆପଣଙ୍କୁ କଣ କହିବି?
ଯାହା ହଉ ଆପଣ ଆପଣ ଯୋଉ ମାନେ ଯେମିତିକା ପିଲା ମୁଁବି ସେମିତିଆ ପିଲା ଆମେ ଆମେ ଖୋଲା ପିଲା ଆମେ
ହଁ ବାସ୍ ବାସ୍ ଆପଣମାନେ ମୋତେ ଠିକ୍ ଚିହ୍ନି ପାରୁଛନ୍ତି
ଆଜ୍ଞା ମୁ ଆମର ନିଶା ଏ ନିଦହ ନାରୀ ଆମେ ଏଗୁରା କିଛି ରଖଉ ନାହିଁ କିନ୍ତୁ ଆମେ ଆମେଯି ଯୋଉଠି ଦରକାର ସେଇଟା ସେଇଠି
ହଁ ହଁ ଠିକ ଠିକ ଆ ନା ନା ଆପଣ ଏକଦମ ଠିକ କଥା ଦେଇଛନ୍ତି
ହଁ
ହଁ ହଁ ଆପଣଙ୍କ ସହିତ କଥା ହେଇ ମୋତେ ବହୁତ ଭଲ ଲାଗିଲା ଆପଣ ଆଉ ଯଦି ସମ ସମୟ ହେବ ଆପଣଙ୍କ ସହିତା ଆଉ କେବେ ଯୋଗାଯାଯୋଗ ହେବ ଆଉ ଆପଣ ସେଷ ଅ ସେଷ ଧନ୍ୟବାଦ ରଖୁଛି ଆଜ୍ଞା
ଆଜ୍ଞା